ସନ ମିତି ଅଛୁ।
ତୁମେ କେମିତି ଅଛ।
ମୁଁ ମଧ୍ୟ ଭଲ ଅଛି ଆଉ କିଛି ଦିନ ପରେ ହୋଲି ପର୍ବ ଆସୁଛି। ତୁମେ ହୋଲି ପସନ୍ଦ କର।
ହଁ ବହୁତ ପସନ୍ଦ କରେ ଏହା ର ରଙ୍ଗ ଖୁସି ଓ ଭାଇଚାରା ର ପର୍ବ। ହ
ଠିକ୍ କହିଲ ହୋଲି କାହିଁକି ପାଳନ କରାଯାଏ।
ତି ଓ ହୋଲିକା ଦହନ ର କାହାଣୀ ସହ ଜଡିତ ଏହା ଭଲର ମନ୍ଦ ଉପରେ ବିଜୟ। ୟ ର ପ୍ରତୀକ।
ହୋଲିର ପୂର୍ବ ଦିନ ହୋଲିକା ଦହନ କରାଯାଏ ନା।
ଫଜନା କରି ଅଗ୍ନି ପ୍ରଜ୍ଵଳନ କରନ୍ତି ଏବଂ ଅଶୁଭ ଶକ୍ତିର ବିନାଶର। ସନ ସନ୍ଦେଶ ଦିଅନ୍ତି।
ପରଦିନ ସମସ୍ତେ ରଙ୍ଗ ଖେଳନ୍ତି ଠିକ ତ।
ହଁ ଛୋଟ ବଡ ସମସ୍ତେ ଗୁଲାଲ ଲଗାଇ ପରସ୍ପର ଶୁଭେଚ୍ଛା। ଜଣାନ୍ତି।
ତମର। ହୋଲି ର ସବୁଠାରୁ ପସନ୍ଦ ର କଥା କଣ।
ହୁଁ। ମତେ ପ୍ରାକୃତିକ ରଙ୍ଗରେ ହୋଲି ଖେଳିବା ଗୀତ ଶୁଣିବା ଓ ପରିବାର ସହ ସମୟ କାଟି ବା ବହୁତ ଭଲ ଲାଗେ।
ହଲିରେ କେଉଁ କେଉଁ ଖାଦ୍ୟ ଖା ଖୁଆ ଯାଏ।
ବିଭିନ୍ନ ସ୍ଥାନରେ ବିଭିନ୍ନ ମିଠା ଓ ପକୱାନ ତିଆରି ହୁଏ ଓଡିଶାରେ ମ ଧ୍ୟ ପିଠା ମିଠା ଅନ୍ୟାନ୍ୟ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଏ।
ହୋଲି ଖେଳିବା ବେଳେ କେଉଁ ସାବଧାନତା ରଖିବା ଉଚିତ।
ହ କେମିକାଲ ରଙ୍ଗ ବ୍ୟବହାର କରିବା ଉଚିତ ନୁହେଁ ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ପାଣି ନଷ୍ ନଷ୍ଟ ନ କରିବା ଏବଂ କାହାକୁ ଜବରଦସ୍ତି ଲ ରଙ୍ଗ ନ ଲଗାଇବା ଉଚିତ। ହ
ଠିକ କହିଲୁ ପଶୁ ପକ୍ଷୀଙ୍କ ଉପରେ ମଧ୍ୟ ରଙ୍ଗ ପକାଇବା ଉଚିତ। ନୁହଁ।
ନିଶ୍ଚୟ ଆମେ ପରିବେଶକୁ ସୁରକ୍ଷା କରି ହୋଲି ପାଳନ କରିବା ଉଚିତ।
ସାଙ୍ଗ ଜାଣିଛ ମୁଁ ନା ଏବେ ଆମ ଛାତ ଉପରେ ବସିଛି। ତ ମୁଁ ଛାତ ଉପରୁ ତଳକୁ ଅନେଇଲି ଗୋଟେ ନେଉଳଟେ ବୁଲୁଛି। ସିଏ ତାର ଦୁଇ ଗୋଡକୁ ଟେକିକି ମତେ ଅନଉଛି।
ଆରେ ୱା। ଏହା ତ ବହୁତ ଭଲ କଥା ତମେ ବି ତୁମର ଗୋ ଦୁଇ ଗୋଡ ଟେକିକି ତାକୁ ଅନାଅ।
ଗ ତୁମେ ବହୁତ ମଜା କଥା କହୁଛ।
ମଜା କଥା କୁହେ।
ଚାଲ ଆମେ ହୋଲି କଥା ହେବେ କଥା ହବା
ହଁ ଚାଲ।
ଆମେ ପରିବେଶକୁୁ ସୁରକ୍ଷା କରି ହୋଲି ପାଳନ କରିବା ଉଚିତ।
ହୁଁ ହୋଲି ଆମକୁ କଣ ଶିଖାଏ?
ଏହା ଆମକୁ ପ୍ରେମ କ୍ଷମା ଏକତା ଓ ଭାଇଚାରାର ବାର୍ତ୍ତା ଦିଏ। ପୁରୁଣା ମନମାଳିନ୍ୟ ଭୁ ଭୁଲି ସମସ୍ତଙ୍କ ସହ ଖୁସି ବାଣ୍ଟିବାକୁ ଶିକାଏ।
ବହୁତ ସୁନ୍ଦର କଥା ଏବର୍ଷ ଆମେ ମଧ୍ୟ ସୁରକ୍ଷିତ ଓ ପରିବେଶ ସ ମ୍ବନ୍ଧ
ନିଶ୍ଚୟ ସମସ୍ତଙ୍କୁ ହୋଲିର ଅନେକ ଶୁଭେଚ୍ଛା।
ଧନ୍ୟବାଦ ଶୁଭ ହୋଲି।
ଚାଲ ଏବେ ପଣା ସଂକ୍ରାନ୍ତି ବିଷୟରେ କଥା ହବା।
ହଁ
ଆଚ୍ଛା ଗୋଟେ କଥା ଜାଣିଚ ସେ ନେଉଳଟି ନୁହଁ ଏବେ ମୋ ପିଲେଇକି ଦେଖି କି ଦୌଡିକି ଜଙ୍ଗଲ ଭିତରକୁ ପଳେଇଲା।
ଆମ ଘର ପାଖରେ ଗୋଟିଏ ନେଉଳ ଛୁଆ ରହୁଛି ସେ ସିଏ ମୋ ବିଲେଇକୁ ଦେଖି ଦେଖିଲେ ତା ପାଖକୁ ଦୌଡିକି ପଳାଇ ଆସେ ଏବଂ ସେମାନେ ଦୁଇ ଜଣ ଖେଳନ୍ତି।
ଜାଣିଚୁ ସେ ନେଉଳ ରାତି ପାଇଲେ ଆମ ଘରକୁ ଆସେ ସେ ମୋ ବାପା ସକାଳ ଉଠି ତାକୁ ସେଉ ବୁନ୍ଦି ଖାଇବା କୁ ଦିଅନ୍ତି।
ବହୁତ ଭଲ କଥା ଆମର ଏଠି ବି ଯାହା ସବୁ ଖାଇବାକୁ ହୁଏ ସେଠାରେ ପ ପକାଯାଏ ସେ ନେଉଳ ଛୁଆଟି ସବୁଦିନ ଆସି ସେଠାରୁ ଖାଇବା ଖାଏ।
ଆଣିଚୁ ଆର ବର୍ଷ ବହୁତ ନେଉଳ ତାଙ୍କ ପିଲା ଛୁଆକୁ ଧରିକି ଆସୁଥିଲେ ଆମ ଘରକୁ ଖାଇବା ଖାଇବା ପାଇଁ। କିନ୍ତୁ ଏ ବର୍ଷ ବର୍ଷା ଦିନେ ଗୋଟିଏ ମାତ୍ର ନେଉଳ ଆସୁଛି।
ହୋ ଓ ଓ ଓକେ ହଉ ଚାଲ ଆମେ ଏବେ ପଣା ସଂକ୍ରାନ୍ତି ବିଷୟରେ କଥା ହବା।
ମୁଁ ମ ଆଉ କହ ପଣା ସଂକ୍ରାନ୍ତି ପାଇଁ କେମିତି ପ୍ରସ୍ତୁତ ଚାଲିଚି?
ବହୁତ ଭଲ ଚାଲିଚି ଘରେ ପଣା ତିଆରି ହେବ ପୂଜା ହେବ ଏବଂ ଆମେ ସମସ୍ତେ ମିଶି ପର୍ବ ପାଳନ କରିବୁ।
ସାଙ୍ଗ ତମକୁ ଲାଗୁନି ତମେ ଟିକେ ଜଲଦି ଜଲଦି କଥା ହଉଚ? ତ ଧୀରେ ଧୀରେ କଥା ଥାହେଲେ ଭଲ ହବ।
ହଉ ଠିକ ଅଛି।
କରାଯାଏ ତମକୁ ଜଣା ଅଛି?
ପ୍ରତିିବଷ ଏ ଏପ୍ରିଲ ସ ଚଉଦ କିମ୍ବା ପନ୍ଦର ତାରିଖରେ ପାଳନ କରାଯାଏ। ଏହାକୁ ଓ ଡିଆ ନବବର୍ଷ କିମ୍ବା ମହାବିଶୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ।
ଏହି ପର୍ବର ବିଶେଷତା କଣ?
ଏହି ଦିନ ଠାରୁ ଓଡିଆ ନବବର୍ଷ ଆରମ୍ଭ ହୁଏ। ଲୋକମାନେ ଭଗବା ନଙ୍କ ପୂଜା କରନ୍ତି ଦାନ କରନ୍ତି ଏବଂ ସମସ୍ତଙ୍କୁ ଶୁଭେଚ୍ଛା ଜଣାନ୍ତି।
ଏହି ପର୍ବର ନାମ ପଣା ସଂକ୍ରାନ୍ତି କାହିଁକି?
କାରଣ ଏହି ଦିନ ବେଲ, ଦହି, ଛେନା, ଫଳ ଓ ଗୁଡରେ ପସ୍ତୁ ଓ ପୁସ୍ତକୁ ପଣା ପିଇବାର ପରମ୍ପରା ଅଛି ଗୀଷ୍ମ ଋତୁରେ ଏହା ଶରୀରକୁ ଥଣ୍ଡା ରଖେ।
ମନ୍ଦିରରେ ମଧ୍ୟ କିଛି ବିଶେଷ ହୁଏ କି?
ହଁ ଅନେକ ମନ୍ଦିରରେ ବିଶେଷ ପୂଜା ହୁଏ, ତୁଳସୀ ଗଛ ପାଖରେ ପାଣି ଭରା ମାଠିଆ ବନ୍ଧାଯାଏ ଯାହା ହାରୁ ଧୀରେ ଧୀରେ ପାଣି ପଡି ଏ ଗଛକୁ ଥଣ୍ଡା ରଖେ।
ବୋହୁତ ସୁନ୍ଦର ପରମ୍ପରା।
ଓ ହଁ ଏହା ଆମକୁୁ ପ୍ରକୃତିକୁୁ ଭଲ ପାଇବା ଏବଂ ପାଣିର ମହତ୍ଵ ବୁଝା ଥାଏ।
ଏହି ଦିନ ଆଉ କଣ କଣ କରାଯାଏ ତମୁକୁ ଜଣାଅଛି?
ହଁ ଲୋକମାନେ ଗରିବଙ୍କୁ ପାଣି ପଣା ଫଳ ଓ ଖାଦ୍ୟ ବଣ୍ଟନ କରନ୍ ଏହା ଦୟା ଓ ସେବାର ବାର୍ତ୍ତା ଦିଏ।
ଆମେ ଏହି ପର୍ବକୁ ପର୍ବରୁ କଣ ଶିଖିବା ଉଚିତ?
ପ୍ରେମ, ଦୟା, ଦାନ, ପରିବେଶ ସୁରକ୍ଷା ଓ ସମସ୍ତଙ୍କ ସ ହଁ ମିଳିମିଶି ରହିବା ଶିଖିବା ଉଚିତ।
ସତରେ ପଣା ସଂକ୍ରାନ୍ତି ଆମ ସଂସ୍କୃତିର ଏକ ସୁନ୍ଦର ପର୍ବ।
ହଁ ଆମେ ସମସ୍ତେ ନିଜ ପରମ୍ପରାଙ୍କୁ ସମ୍ମାନ କରିବା ଓ ଆନନ୍ଦର ସ ଏହା ପାଳନ କରିବା ଉଚିତ।
ଠିକ କହିଲ ସାଙ୍ଗ ତମର ମନ ଅଛି ତମେ ଯେତେବେଳେ ଆମ ଘରକୁ ଆସିଥିଲ ପଣା ସଂକ୍ରାନ୍ତିରେ ଆମେ ଯୋଉ ଯାଇଥିଲେ ଆମ ବିଦ୍ୟାଳୟ ଏଅ ସମ୍ମୁଖକୁ ପଣା ଝାମୁ ଦେଖିବାକୁ ତମର ସେ କଥା ମନେ ଅଛି?
ହଁ ସେଠାରେ ଏ ନି ନିଆଁରେ ଚାଲୁଥିଲେ ଲୋକ ତାକୁ କଣ କୁହା ହାଯାଏ
ତାକୁ ଝାମୁ କୁହାଯାଏ।
ହଁ ସେଠାରେ ଜଣଙ୍କ ଦେହରେ ଠାକୁରାଣୀ ଲାଗନ୍ତି।
କୋଉ ଠାକୁରାଣୀ ଲାଗନ୍ତି ତମକୁ ଜଣାଅଛି?
ନାଇଁ କୋଉ ଠାକୁରାଣୀ ଲାଗନ୍ତି?
ମା କାଳୀ ଲାଗନ୍ତି, ମା ମଙ୍ଗଳା ଲାଗନ୍ତି। ଏହା ଏହାର କିଛି ପ୍ରମାଣ ନାହିଁ ଯେସ୍ ସତରେ ଲାଗନ୍ତି ବୋଲି।
ଓ କିନ୍ତୁ ଏହା ଲୋକମାନଙ୍କର ଆସ୍ତା ଏବଂ ବିଶ୍ୱାସ ହିଁ ବନାଯାଏ।
ହଁ ଏହା ପ୍ରତିବର୍ଷ ପଣା ସଂକ୍ରାନ୍ତିରେ ଆମ ଗାଁରେ ଏହି ପାଳନ ଏହି ଏହିପରି ପାଳନ କରାଯାଏ।
ଏବେ ଦେଖ ଦୀପାବଳି ବିଷୟରେ ଆମେ କଥା ହେବା।
ଆଉ କହ। ଆଉ କହ ଦୀପାବଳି ପାଇଁ କଣ କଣ ପ୍ରସ୍ତୁତି ଚାଲିଚି।
ବୋହୁତ ଭଲ ଘର ସଫା କରିଛୁ, ରଙ୍ଗୋଲି ବନାଇଛୁ, ଦୀପ ଜାଳିବୁ। ଏବଂ ମା ଲକ୍ଷ୍ମୀଙ୍କ ପୂଜା କରିବୁ ହେଲେ ମା କାଳୀଙ୍କର ବି ପୂଜା କରିବୁ।
ତତେ ଜଣାଅଛି ଦୀପାବଳି କାହିଁକି ପାଳନ କରାଯାଏ?
ଏହି ଦିନ ଶ୍ରୀରାମ ଚଉଦ ବର୍ଷ ବନବାସ ଶେଷ କରି ଅଯୋଧ୍ୟାକୁ ଫେରିଥିଲେ ସେଇ ଖୁସିରେ ଲୋକମାନେ ଦୀପ ଜାଳି ଉତ୍ସବ ପାଳନ କରିଥିଲେ।
ଏହି ପର୍ବକୁ କେଉଁ ଦେବୀଙ୍କ ପୂଜା କ କରାଯାଏ?
ଏହି ଦିନ ମା ଲଷ୍ମୀଙ୍କୁ ଓ ଭଗବାନ ଗଣେଶଙ୍କ ପୂଜା କରାଯାଏ ସମସ୍ତ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତି ଏହି ପର୍ବ ପରେ ମା କାଳୀଙ୍କୁ ମଧ୍ୟ ପୂଜା କରାଯାଏ।
ଦୀପାବଳିରେ ଛୋଟ ପିଲାମାନେ କଣ କରନ୍ତି?
ନୂଆ ପୋଷାକ ପିନ୍ଧନ୍ତି, ମିଠା ଖାଆନ୍ତି, ଘର ସଜାନ୍ତି ଏବଂ ପରିବାର ର ସହ ଖୁସି ମନାନ୍ତି।
ବାଣ ଫୁଟାଇବା ଠିକ କି ତମକୁ କଣ ଲାଗୁଛିି?
ହ ଅତ୍ୟଧିକ ବାଣ ଫୁଟାଇବା ଉଚିତ ନୁହେଁ ଏଥିରୁ ବାୟୁ ଓ ଶବ୍ଦ ପ୍ରଦୂଷଣ ହୁଏ ଦି ଦୀପ ଜାଳି ପରିବାର ସହ ସମୟ କାଟି ଏବଂ ପରିବେଶ ବନ୍ଧ ଭାବରେ ଦୀପାବଳି ପାଳ ପାଳନ କରିବା ଉଚିତ। ଏହା ପରିବେଶକୁ ପ୍ରଦୂଷଣ ମୁ କ୍ତ ରଖେ।
ସତକଥା ଆମେ ସୁରକ୍ଷିତ ଭାବରେ ପର୍ବ ପାଳିବା ଉଚିତ।
ହଁ। ତା ଭଳି ଆମକୁ ଅନ୍ଧକାର ଉପରେ ଆଲୋକ ଏବଂ ଅସତ୍ୟ ଉପରେ ସତ୍ୟର ବୋଝ ବି ବିଜୟର ବାର୍ତ୍ତା ଦିଏ। ଆରେ ସାଙ୍ଗ କୁଆଡେ ପଳେଇଲ ତୁମେ? ।
ସମସ୍ତଙ୍କୁ ପବିତ୍ର ଦୀପାବଳିର ହାର୍ଦ୍ଧକ୍ୟ ।
ଧନ୍ୟବାଦ ଏବେ ଚାଲ ଆମେ ରଖିବା। ସେ
ଆଜିର ବାର୍ତାଳାପ ଆମେ ଏଇଠି ଶେଷ
ଧନ୍ୟବାଦ ସାଙ୍ଗ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ହ